କେମିତି ଅଛନ୍ତି?
ସେମିତି ସବୁ ସୁଖ ଦୁଃଖ ଚାଲିଛି ତୁମର
ହଁ ସବୁ ଭଲ।
ଆଉ ବୁଲାବୁଲି କରିବା ନାଇଁ କୁଆଡେ କାଲି ଯାଇଥିଲ?
ଅ କାଲି ତ ଯେହେତୁ ମୋର କୌଣସି ଏକ କାର୍ଯ୍ୟରେ ବ୍ୟସ୍ତ ରହିଥିଲି ଆଉ ବେଶୀ ଟାଇମ ମତେ ମିଳିନଥିଲା ଅ ସକାଳୁ ଜଷ୍ଟ ଏଇତ ଆମ ପାଖ ବଜାରକୁ ମୁଁ ଯାଇଥିଲି ମାର୍କେଟିଂ କରିବା ପାଇଁ କିଛି ପନିପରିବା ଆଉ ସଉଦା ଆଣିବା ପାଇଁ ମୁଁ ପାଖ ବଜାରକୁ ଯାଇଥିଲି।
କାଲି ତାହେଲେ କାଲି ସକାଳ ତାହେଲେ ତମେ ଯାଇଥିଲ ନା? ହଁ ମୁଁ ବା ତମକୁ ଦେଖିଥିଲି ମୁଁ ଗଲା ବେଳକୁ ମୁଁ ସକାଳୁ କଣ ହେଲା ବାଇକ୍ ବି ନଥିଲା ତା କତିକି ସାଇକେଲ ଟା ବି ପମ୍ପ କାଲି ନଥିଲା ସାଇକେଲ ସାଇକେଲ ଦୋକାନରୁ ଯାଇକି ପ୍ରେସର ଦେଇକି ପ୍ରେସର ଦେଲା ବେଳେ ଦେଖିଲା ବେଳକୁ ପ୍ରେସର ବି ନାହିଁ ତା କତିକି ତାର ପ ମ୍ପର୍ଚର ମାରିବା ନେଇକି ସେ ସାଇକେଲ ଦୋକାନ ପାଖରେ ଟିକେ ସମୟ ଅପେକ୍ଷା କଲି ଆଉ ହେଊଛି ସେ ଦୋକାନ ସକାଳୁ ସକାଳୁ ଖୋଲିଲା ଯେହେତୁ ସେ ଦୋକାନ ପୂଜା କରିବା ଦୋକାନ ପୂଜା ସରିଲା ପରେ ତାକତିକି ସାଇକେଲ ପମ୍ପଚର ମାରିବା ଏମତୀରେ ବହୁତ ଲଗେଇଦେଲା ପାଖାପାଖି ତିନି ରୁ ଚାରି ମିନିଟ୍ ଲଗେଇଦେଲା। ସେ ସେ ସମ ତ ଅଧିକ ତିନି ଚାରି ମିନଟ୍ କହିଲେ ଭୁଲ୍ ସେଇଠି ପଡିଲା ଆକ୍ଚୁଆଲି ଘଣ୍ଟାଡେ ଭଳିଆ ପଳେଇଲା ସେଇଠୁ ସାଇକେଲ ବାଗେଇକି ମୁଁ ଗଲାବେଳକୁ ମୁଁ ତମକୁ ଦେଖିଲା ଭଳିଆ ଲାଗିଲା ସେଇଥିପାଇଁ ମୁଁ ମୋର ମୁଁ ସେପଟେ କିଣୁଥିଲି ଝୁଡ଼ଙ୍ଗ କିଣୁଥିଲି ଆଉ ତମ ଭୟସ ଟିକେ ଲାଗିଲାଇାଇ ମୁ ପଚାରିଲି କାଲି ଆସିଥିଲ କି ଆଉ ଯୋଗ କୁ ତମ ଟ କହୁଛ ହଁ ଆସିଥିଲି। ଲ
ହଁ ହଁ ମୁଁ ଆସିଥିଲି ଭାଗ୍ୟବଶତ ମୋର ଟିକେ ଶୀଘ୍ର ବାହାରି ପଳେଇଥିଲି କାଲି ସକାଳୁ ଯେହେତୁ ଖରା ଦିନ ହଁ ମୁଁ ସେଥିଯୋଗୁଁ ଟିକେ ସକାଳୁ ବାହାରି ପଳେଇଥୁଲି ଆଉ ତୁରନ୍ତ ବି ଆଉ ଫେରିବାକୁ ଚାହିଁଲି ଯେହେତୁ ଖରା ଗରମ ହଉଛି ଅତି ଜୋର ରେ ତେଣୁକରି ମୁଁ ସକାଳୁ ହିଁ ହଉଛି ମାଳା ବଜାରକୁ ପଳେଇଥିଲ ଏବଂ ସବୁ ଜିନିଷ ଯାହା ଦରକାର ଥିଲା ସବୁ କିଣିକି ଆଣିକି ମୁଁ ସଙ୍ଗେ ସଙ୍ଗେ ଘରକୁ ପଳେଇ ଆସିଥିଲି।
ମତେ ମତେ କେବେ ଦେଖିଥିଲ ନା ଦେଖିନଥିଲ?
ନାଇଁ ତମକୁ ଦେଖୁିନଥିଲେ ତମେ ଯେମିତି ଲାଗିଲା କି ତମେ ହଉଛି ଭୟସ ଶୁଣି ହେଲା ତାପରେ ମଧ୍ୟ ମୋତେ ଫୋନ କଲ କି ତମେ ଆସିଥିଲ କି ବଜାରକୁ ମୁଁ କହିଲି ହଁ ମୁଁ ଅଲରେଡି ମୁଁ ପଳେଇ ଆସିଲିଣି ଘରକୁ। ଆଉ ତମେ ମତେ ସେଇଠି ସାଙ୍ଗେ ସାଙ୍ଗେ ମତେ ଯଦି ରହୁଛି ଯୋଗାଯୋଗ କରିଥାନ୍ତ ତାହେଲେ ମୁହିତ ମାନେ ଆମେ କଣ ଦେଖା ହେଇ ପାରିଥାନ୍ତି କିନ୍ତୁ ଯେହେତୁ ମୁ ପଳେଇ ଆସିଲିଣି ତମେ ଟିକେ ବିଳମ୍ବରେ ବିଳମ୍ବରେ କଲ୍ କରିଛ ସେଥି ଯୋଗୁ ମୁଁ ସେତେବେଳକୁ ମୁଁ ଘରକୁ ଆସିକି ହିଁ ପହଞ୍ଚି ସାରିଲିଣି।
ଆଛା ଆଚ୍ଛା।
ଦେଖା ହେଇ ପାର ନଥିଲା ଆଉ
ନା ନା ମୁଁ ଟିକେ ବ୍ୟସ୍ତ ଥିଲି ବ୍ୟସ୍ତ ଥିଲି କଣ ତମକୁ ଆବଶ୍ୟ ମୁଁ ଦେଖିଛି ତା କ ମୁଁ କହିବି ମଧ୍ୟ ସିଏ ଜାଣିପାରୁଛ ନା ନାହିଁ ଆଉ ହଠାତ୍ ସିନା ମୁଁ ଆଉ ହଉଛି ଅ ଏପଟରୁ ସେ ଝୁଡଙ୍ଗ ପାଖ ଦୋକାନ ପାଖ ତୋ ଝୋଡଙ୍ଗ କୁଣୁକୁନୁ ଆଉ ତା ପାଖରେ କୋବି ବି ଥିଲା ଟିକେ ବର୍ତ୍ତମାନେ ଆମର ଟିକେ ଅରୁଆ ଆଉ ହଉଛି ରାମଘାଣ୍ଟି ଟିକେ କରିବାର ଟିକେ ଯୋଜନା ଆଥିଲା ତ ଆଉ ଡାଲମା ପାଇଁ ଟିକେ ପା ଗୋଟେ ବାଡିଆ ଡାଲମା ହବ ବାଡିଆ ଡାଲମା ପାଇଁ ଜା ତ ଟିକେ ଦରକାର ହଉ ମାଟି ଆଳୁ କିମ୍ବା ଆଳୁ ଆଉ ପୋଟଳ ଆଉ ଭୋଜିକଖାରୁ ଆଉ ସାରୁ ଅ ଭେରାଇଟି ଦରକକାର ତ ସେଇ ତା ପାଖରେ ଭେରାଇଟି କିଛି ନଥିଲା ଆଉ ତମକୁ ଦେଖିକି କଣ କହିବି ବୋଲି ଭାବିବିନି ଦେଖିଲା ବେଳକୁ ସିଆଡକୁ ପଳେଇଲି ଆସିଲ ବେଳକୁ ଦେଖିଲା ବେଳେ ଆଉ ତମେ ନଥିଲ ରିଟର୍ଣ ପଳେଇଥିଲ।
ହଁ ହଁ ଠିକ୍ ସେଇ କଥା ମୁଁ ଯେମିତି କହିଲି କି ମୁଁ ଟିକେ ଶୀଘ୍ର ପଳେଇ ଆସିଲି ଯଦି ସଙ୍ଗେ ସଙ୍ଗେ ମତେ ଯୋଗାଯୋଗ କରିଥାନ୍ତେ ମୁଁ ମାନେ ଆମେ କଣ ଦେଖା ହେଇପାରିକି କଥା ହେଇଥାନ୍ତେ। ବାକି ଯାହା ବି ହଉ ଆମେ କେବେ ପୁଣି ଥରେ ଦେଖାହବା ପୁଅ ଯେହେତୁ ରବିବାର ଦିନ ଛୁ ଟି ଅଛି ଆମେ କୁଆଡେ ଯିବା କୁହନ୍ତୁ ବୁଲାବୁଲି କରିବା
ଆଉ ରବିବାରେ ଛୁଟି ଅଛି ଯଦି ତାହେଲେ ଦେଖି ମୁଁ କହିବି ତମକୁ କାରଣ ମୁଁ ବର୍ତ୍ତମାନ ବି ମୁଁ ଅ ଟିକେ ହଉଛି ସମୟ ମୋ ବାହହାର ଅଭାବ ରହୁଛି କଣ ମୁଁ ଗୋଟେ କାମରେ ପଶିଯାଇଛି ସେ କାମରରୁୁ ଟୋଟାଲ ଭାରିଆ ନେଇକି ସମୟ ହଉନି ରବିବାର ଟା ଯଦିଓଉ ଛୁଟିବାର କିନ୍ତୁ ଘରର କିଛି ରହିଯାଇଛି ଆଉ କିଛି କାମ ଧନ୍ଦା ରହିଯାଇଛି ସେ କାମ ଧନ୍ଦା ସମ୍ପୂର୍ଣ୍ଣ ରୂପରେ ଏବେ ପୂରଣ ହେଇପାରି ନାହିଁ। ତେଣୁ କରି କଣ ମୁଁ ଚିନ୍ତା କରିଛି ଯୋଉ ଆମର ସନ୍ଧ୍ୟା ଭଳିଆ ନା ଆପଣେ ଖେଳିବା ନେଇ ତମର ଯିବାର ଅଛି ନା ଖେଳ ଫେଳ ନାହିଁ ଅପରାହ୍ନ ରେ?
ଅପରାହ୍ନ ସମୟ ଅତିବାହିତ କରିପାରିଲେ ଯେମିତି ଏଠିକି ସାଢେ ଛଅଟା ଛଅ ରୁ ସାଢେ ଛଅଟା ପରେ ଯେତେବେଳେ କି ସେତେବେଳେ ଖେଳ ସରି ସାଇଥାଏ ଆମ ଗାଁ ପଡିଆରେ
ଅ ତମେ କହୁଛ ହଁ ତମେ କହୁଛ ତମ ଆମେ ଏ ମାନେ ଇଏ ରହିବ ପରା ଖେଳରେ ଏନଗେଜ ରହିବ ହଉଛି ତିନିଟାରୁ କିଛି ଚାରିଟାରୁ ଛଅଟା ପର୍ଯ୍ୟନ୍ତ ଏନ୍ଗେଜ ରହିବ?
ସଂନ୍ଧ୍ୟା ଛଅ ଟା ପର୍ଯ୍ୟନ୍ତ ପୁରା
ହଁ। ଆଉ ଯଦି ଫାଙ୍କା ହବ ସକାଳୁଆ ନହେଲେ ଖରା ବେଳିଆ ଆଉ ସନ୍ଧ୍ୟା ଟା ନାପରାଣ ଟା ପୁରା ହଉଛି ଖେଳରେ ରହିବ ନୁହଁ କି?
ଖେଳ ହଁ ଖେଳରେ ପୁରା ବ୍ୟସ୍ତ ରହିଥାଏ। ଏବଂ ସନ୍ଧ୍ୟା ଛଅଟା ପରେ ବି ମତେ ଟାଇମ ମିଳିଯାଇଥାଏ ଯେହେତୁ ସନ୍ଧ୍ୟା ଛଅଟା ପରେ ଖରା ଦିନ ଥାଏ ଏବଂ ପଦାକୁୁ ଟିକେ ବୁଲାବୁଲି କଲେ ଯେହେତୁ ଭଲ ଟିକେ ପବନ ଲାଗିଥାଏ ଥଣ୍ଡା ଲାଗିଥାଏ ମାଇଣ୍ଡ ଫ୍ରେଶ୍ ଟିକେ ଲାଗିଥାଏ। ସେବେ ବି ଟାଇମ ହବ ବୁଲାବୁଲି କରିବା ପାଇଁ
ଆଚ୍ଛା ଆଚ୍ଛା। ହଁ ସିଏ ବି ଗୋଟେ ଯୋଉଟା କଥା ଆପଣ କହିଲେ ଯୋଉ ହଉଚି ଇଏ ଇଁ ଛଅଟା ପରେ ଅନ୍ୟାନ୍ୟ କାମ କରୁଛୁ କରିବାକୁ ପଡିବ ମୁଁ ନହେଲେ କଁ ଯୋଜନା କରିଛି ଛଅଟା ପରେ ମୁଁ ଟିକେ ବି ଫ୍ରି ହେଇଯାଇଥାନ୍ତି ଆଉ ଆମର ସେ ଯୋଉ ନିକଟରେ ଯୋଉ ଥିବା ସେତୁଟି ଅଛି ନଦୀ ପୋଲ ଉପରେ ନଦୀ ବନ୍ଧ ଉପରେ ସେ ସେଥିୁରେ ସେଠି ଟିକେ ଭଲ ଜଳିଖିଆ ଆଉ ହଉଛି ଆଇଁଷିଆ ବାର ଯେହେତୁ ଅଛି ଆମର ସେଠି ଟିକେ ଚିକେନ ଘୁଗୁନି ମଟନ ଘୁଗୁନି ଆଉ ହଉଛି ଅନ୍ୟାନ୍ୟ ସବୁ ଇଏ କଣ ତ ଫାଷ୍ଟ ଫୁଡ ଜିନିଷ ବିକ୍ରି ହଉଛି ଆଉ ସେଠିକି ଯାଇଥାନ୍ତେ ଏଠି ଚା ଜଳିଖିଆ କରିଥାନ୍ତେ ଆଉ ବସିକି ଗପସପ ହେଇଥାନ୍ତେ ସେ ନଦୀ ବନ୍ଧର ସେ ପବନ ସେ ପାହାଡ ଆଉ ନଈ ସେ ସବୁ ଉପୋଭଗ କରିଥାନ୍ତେ। ଯଦି ତମେ ସମୟ ଦବ କହିବ ମୁଁ ଏଇ ରବିବାରକୁ ବାହାରିକି ଯିବି ନା କଁ କହୁଛ?
ନିହାତି ଭାବରେ ନିହାତି ଭାବରେ ଯେହେତୁ ଆମର ବହୁତ ଦିନ ହେଲା ଆମର କଣ ଯୋଗାଯୋଗ କରା କରିନାହାନ୍ତି ଆଉ ନିହାତି ଭାବରେ ରବିବାର ଯେହେତୁ ତମେ ବି ଫାଙ୍କା ଅଛ ମୁଁ ବି ଫାଙ୍କା ଅଛି ଆଉ ମୁଁ ଚାହିଁବି ଏ ନିହାତି ଭାବରେ ସମୟ ବାହାର କରିକି ବା ପାଇଁ ସେଠି ଯେମିତି କହିଲ ହଉଛି ସେତୁ ପାଖରେ ଯେମିତିକି ପବନ ଦଉଥାଏ ବହୁତ ଭଲ ଭାବରେ। ଆଉ ଭଲ ଜଳଖିଆ ମିଳିଥାଏ ନିହାତି ଭାବରେ ଖାଇବା ଏବଂ ବହୁତ ସମୟ ଧରି ଗପ ହବା ଯେହେତୁ ଆମେ ବହୁତ ଦିନ ହେଲା। ହଉଛି ଯୋଗାଯୋଗ କରିନାହାନ୍ତି କିଛି ତ ବହୁତ ସାରା ଅନେକ କଥାବାର୍ତ୍ତା ଅଛି ଯୋଉଟାକି କିଛି ମାନେ ଗୁରୁତ୍ୱପୂର୍ଣ୍ଣ କଥା ଅଛି ଯୋଉଟାକି ମୁଁ ଜାଣିବାକୁ ଚାହେଁ ତମ ସହିତ ଆଉ ସେଇ ବିଷୟରେ କଥାବାର୍ତ୍ତା ଟିକେ ହବା। ଆଉ କିଛି ପାଠ ପଢା ପାଇଁ କଥାବାର୍ତ୍ତା ହବାର ଅଛି ସେ ବିଷୟରେ ବି ନିହାତି ଭାବରେ କଥା ତା ବାର୍ତ୍ତା ହବା ନିହା
ହଁ ମଝିରେ ତମେ ଯୋଉ ତମ ପ ପାଠ ପଢାକୁ ନେଇକି ମତେ ଥରେ ପଚାରୁଥିଲ। । ତମକୁ ଟିକେ ସମୟ ଦେଇପାଇଲିନି ମୁଁ କହୁଥିଲି ତମେ ମତେ କହୁଥିଲ କଲ ଟିକେ ଥରେ ଆସ କେତେବେଳେ ସେ ସେତୁ ଉପରକୁ ଆସ କଥା ହବା ବୁଲାବସା କରିବା ଏ ବିଷ ରେ ଆଲୋ ଆଲୋକ ପାତ କରିବା ଉଁ। କିଛି ମାନେ ମୁଁ ତ ମୁଁ ତ କିଛି କହିନଥିଲି ଦେଖି ଆଉ।
ନିହାତି ନିହାତି ଭାବରେ ଆଉ ତମକୁ କଣ ସେମିତି ଯେମିତି ଆପଣ କହିଲେ କି ଦିନମାନ କୌଣସି ଏକ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ଯେତେବେଳେ ଫାଙ୍କା ମିଳିଥାଏ ଗୋଟେ ଘଣ୍ଟା ପାଇଁ ଦୁଇ ଘଣ୍ଟା ପାଇଁ। ଯୋଉ ଗୋଟେ ଘଣ୍ଟା ଦୁଇ ଘଣ୍ଟା କାମ ମିଳିଥା ଯୋଉ ଫାଙ୍କା ମିଳି ଥାଏ ତମକୁ ସେଇ ଟାଇମ ରେ କଣ କରିବାକୁ ପସନ୍ଦ କରନ୍ତି ଘରେ।
ଫାଙ୍କା ତ ଏତେ ମିଳି ନଥାଏ ଯଦିଓ ମିଳିଥାଏ ମୁଁ ଟିକେ ସୋସିଆଲ ମିଡିଆରେ ଆକ୍ଟିଭ ରହେନ୍ ବହୁତ ପସନ୍ଦ କରେ। ତ ନିଜ ପାଇଁ କିଛି କଣ୍ଟେଟ୍ ବନେଇବା ହଉ କିମ୍ବା ହଉଛି କି ନିଜ ପାଇଁ ଗୋଟେ କିଛି ରଚନାତ୍ମକ ସ୍କ୍ରିପ୍ଟ ଲେଖିବା ହଉ। ଏସବୁ କରେ ଆଉ ମତେ ଟିକେ ଡାଏରୀ ଫିଲପ୍ କରି ୟା ନାକି ଭଲ ଲାଗେ। ଆ ନିଜର ଫାଙ୍କା ଟାଇମ୍ ରେ ମୁଁ ଟିକେ ଡାଇରି ବି ମେଣ୍ଟେନ କରେ। ଏସବୁ ଆଉ ଆଉ ତା ସହିତ ତତ୍ ସହିତ ଆଉ ମୁଁ ଇଏ କରେ କଁ କହିଲ? ଯୋଉ ହଉଛି ଫିଲାସିଂ କାମ ବି କରେ ଫଲାସିଂ କାମ ଯେହେତୁ କରେ ତ ତା ଭିତରେ ହଉଛି ଫ୍ରିଲାସିଂ ଭିତରେ ମୁଁ ଗ୍ରାଫ୍ଟିଙ୍ଗ କରେ। ତାପରେ ହଉଛି ଇଏ କରେ ହଉଛି ଡାଟା ମଡରେସନ କାମ କରେ ଏ ସବୁ ଇତ୍ୟାଦି ଅନ୍ୟାନ୍ୟ ଅନ୍ୟ ସବୁ କାମ କରେ। ତେଣୁକରି ହଁ ସେଇ ଟାଇମ ଟା ବି ମୁଁ ଟିକେ ଏଙ୍ଗଗେଜ୍ ଭିତରେ ରହିଯାଏ ଯେକୌଣସି ପା ସମ୍ଭବ ଯଥା ସମ୍ଭବ ଯାହା ହେଇପାରିବ ଗୋଟେ ଘଣ୍ଟା ଭି ତ ରେ ତାହା କରିବାକୁ ଚେଷ୍ଟା କରେ। ତାପରେ ଅନ୍ୟାନ୍ୟ ଧର ମୁଁ କାହାହିତ ସମ୍ପର୍କ କରିନି ଯେମିତି ତମ ହତ ଏଇ ଭିଡିଓ ଫାଙ୍କା ଥିଲିକଲ୍ କଲି। ସେମତି ଯାହା ହିତ ସମ୍ପର୍କ ହେଇନଥିବ ପୁରୁଣା ଯୋଉମାନେ ରହିଯାଇଛନ୍ତି। ସେମାନଙ୍କୁ ଦେଖିକି ପୁଣି ସମ୍ପର୍କ କରିବାକୁ ପଡିବ କାରଣ ପ୍ରତ୍ୟେକ ଜୀବନରେ ଖାଲି କାମ କଲେ ହବନିଁ ପୁଣି ସାଙ୍ଗସାଥି ବନ୍ଧୁବାନ୍ଧବ ଅଛନ୍ତି ସେମାନେ ହତ ପୁଣି ସମ୍ପର୍କ ରଖିବାକୁ ପଡିବ। ତ ତାଙ୍କୁ ଏଦି ନ ମନେ ପକେଇବୁ ତା ନ ପଚାରିବୁ ତାହେଲେ ତାଙ୍କ ମନ ବି ଟିକେ ଉଣାହବ। ତ ସବୁ ସବୁ କିଛି କରିବାକୁ ପଡେ ଯୋ ଫାଙ୍କା ସମୟରେ ଆଉ।
ହଁ ନିହାତି ଯେମିତି କି ବହୁତ ଭଲ ଥିଲା କି ତମର ଯ ଫାଙ୍କା ଟାଇମ ରେ ବି ଏତ ବିଶେଷ କିଛି ବହୁତ କିଛି ବି କରିନିଅ। ଆଉ ସେମିତି କିି ମୁଁ କହିବି ମୋର ବି ଫାଙ୍କା ଟାଇମ ଯେତେବେଳେ ମିଳିଥାଏ ଅ ମୁଁ ସେମିତି ବି ସୋସିଆଲ ମିଡିଆକୁ ମୁଁ ଏତେ ମାନେ ଟାଇମ ଦିଏନି କିନ୍ତୁ ଯେମିତି କି ଆ ମ ମତେ କି ଫାଙ୍କା ଟାଇମ୍ ଥିଲା ଟାଇମ୍ ରେ ମୋତେ ସଙ୍ଗୀତ ଶୁଣିବା କୁ ବୋହୁତ୍ ଭଲ ଲାଗେ। ସେ ଓଡିଆ ହଉ ବା ହିନ୍ଦୀ ହଉ, କି ବା ଯାହାବି ହଉ, ମତେ ଟିକେ ସଙ୍ଗୀତ ଶୁଣିବା ଭଲ ଲାଗେ। ଏବଂ ମୁଁ ବି ନିଜେ ନିଜ ଇଏ ମତେ ଗାଉଥାଏ ସଙ୍ଗୀତ ଯୋଉଟା ବି ଶୁଣିଥାଏ ତା ପରବର୍ତ୍ତୀ ମୁଁ ମୁଁ ତାକୁ ଗାଇବା ପାଇଁ ସବୁ ବେଳେ ଟ୍ରାଏ କରିଥା ନିଜେ ନିଜେ, ଆଉ ଅବଶ୍ୟ କୋଉଠି ଯାଇକିନା ସ୍ଟେଜ୍ ପ୍ରୋଗ୍ରାମ ଯୋଉଠି ହୁଏ। ସେଠି କିଛି ମୁଁ ଯାଇକିନା ଗୀତ କେବେ ବି ଗାଏନି। କିନ୍ତୁ
ଆଉ ହ।
ନାଇଁ। ଆଉ ହଉଛି ମୁଁ ଗୀତ କେବେ ସେଠି ଯାଇି କିନା ବାହାରେ ଯାଇଁ ଗାଇନି। କିନ୍ତୁ ବାକି ଯେତେବେଳେ ବି ମତେ ଟାଇମ୍ ମିଳିଥାଏ ମୁଁ ଗୀତ ଟିକେ ଶୁଣିବା ଭଲ ଲାଗେ। ଆଉ କୌଣସି କାମ ଯଦି ଯଦି ଥିବ ବାକି ଥାଏ ସେ ସବୁ ସମ୍ପୂର୍ଣ୍ଣ କରିବାକୁ ଚାହେଁ। ଯେମିତି କିି ନିଜର କି କିଛି କାମ କି କୌଣସି ବାହାରକୁ ଯାଇକିନା କିଛି ଜିନିଷ କିଣିକି ଆଣିବାର ଥିବ। ସେ ସବୁ କାମ କରିବା ଚାହେଁ। ଆଉ ବାକି ଫାଙ୍କା ଟାଇମ୍ ରେ ଗୀ ଗିତ ଶୁଣିବାକୁ ମତେ ବୋହୁତ୍ ଭଲ ଲାଗିଥାଏ। ଆଉ ସେମତୀ ମଜାଦାର ଭିଡିଓ ମୋବାଇଲ୍ ଫୋନ୍ ରେ କେତେ ବେଳେ ବି ମଜାଦର ଭିଡିଓ ଦେଖ ଥାଏ। ଆଉ ଅନ୍ୟାନ୍ୟ କିଛି ଏମିତି ବୋହୁତ୍ କିଛି କାମ ଥାଏ। ଯୋଉଟା ଫାଙ୍କା ଟାଇମ୍ ରେ ମୁଁ ସବୁଦିନ କରିବାକୁ ଚାହୁଁଥାଏ।
ଆଚ୍ଛା ଆଚ୍ଛା। ତା ହେନେ ଫାଙ୍କା ମୁହୂର୍ତ୍ତ ଟା ପୁରା ସମ୍ପୂର୍ଣ୍ଣ ରୂପରେ ଏନ୍ ଙ୍ଗେଜ୍ ରୁହ। ସଙ୍ଗୀତ ଆଉ ହଉଛି ଭିଡିଓ ଏଇସବୁ ମନୋରଞ୍ଜନ ଭିତ୍ତିକ ଦୁନିଆରେ ତମେ ନିଜକୁ ପୁରା ହଉଛି ଇଏ କରିଦିଅ। ମାନେ ହଁ ଫିଲ୍ଅପ କରିଦିିଅ। ହଁ ତମ କଥା ହିସାବରେ ମନୋରଞ୍ଜନ ଜିନିଷ ଆମ, ଆମ ଶରୀର ପାଇଁ ବୋହୁତୁ ଆବଶ୍ୟକତା ଅଛି। କାରଣ ଆମେ ଦିନ ସାରା ଥ ଠାରୁ ଏଠି ଆମକୁ ଅଜି କିଏ ଭଲ ରେ ରଖିବ ସିଏ ହଉଛି ମନୋ ମନୋରଞ୍ଜନ ଧର୍ମୀ ସଙ୍ଗୀତ ହଉ କି ଭିଡିଓ ହଉ। କିମ୍ବା ଅନ୍ୟାନ୍ୟ ଜିନିଷ କୁ ଅଛି। ଯେମିତିକି ହଉଛି ଷ୍ଟେଜ୍ ପ୍ରୋଗ୍ରାମ କୋଉଠି ହେଲେ ଆମେ ତାକୁ ଦେଖିଲେ ଆମର ଟିକେ ଭଲ ଲାଗେ। କୋଉଠି ନୃତ୍ୟ ପରିବେଷଣ ହୋଉ। କିମ୍ବା ସଙ୍ଗୀତ ପରିବେଷଣ ହୋଉ। ଏସବୁ ଜିନିଷ ଦେ ମତେ ଭଲ ଲାଗେ। ମତେ ବି ସେମତି ଭଲ ଲାଗେ। ମୁଁ ଅ ଯେତେବେଳେ ଥିଲି ବାହାରେ ସେତେବେଳେ ଗୋଟେ ଜାଗାରେ ଏମିତି ହୁଏ। ସେଠି ଗୋଟେ ମଣ୍ଡପଟେ ଅଛି, ସେଠି ସବୁଦିନ କିଛି ନା କିଛି କଲ୍ଚରାଲ୍ ପ୍ରୋଗ୍ରାମ ହୁଏ। ମୁଁ ବି ଯାଏ ଦେଖିବା ନାଗି, ଆଉ ସେଠି ଯ ଯୋଉ ସଙ୍ଗୀତ ପରିବେଷଣ ହୁଏ। ମତେ ବୋହୁତ୍ ଭଲ ଲାଗେ।
ଆଚ୍ଛା, ବୋହୁତ୍, ବୋହୁତ୍, ବୋହୁତ୍ ଭଲ କଥା। ମୁଁ ବି ଆଶା କରୁଛି ବି ତମ ସହିତ କଥା ହେଇକି ବୋହୁତ୍ ଭଲ ଲାଗିଥିବ। ଆଉ ହୋଉଛି ମୁଁ ଏ ଆମ ବାର୍ତ୍ତାଳୟକୁ ଏଇଠି ସମାପ୍ତ କରିବାକୁ ଚାହୁଁଛି।
ଧନ୍ୟବାଦ ଧନ୍ୟବାଦ, ମତେ ବୋହୁତ୍ ଭଲ ଲାଗିଛି।